ହାଲୋ
ହଁ ଭଉଣୀ ନମସ୍କାର୍।
କଣ କରୁଚନ୍ତି, ବହୁତ୍ ଭଲ ଅଛି ତମେ କେମତି ଅଛ?
ମୁଁ ବି ବହୁତ୍ ଭଲ ଅଛି।
ଆଉ ପଢାପଢି କେମିତି ଚାଲିଚି?
ପଢାପଢି ଏବେ ଟିକେ ଟିକେ କମ ହେଇଯାଇଛି ରଜ ଘଡି ଚାଲିଛି
ଓ ରଜ ଆସିଲାଣି ରଜ ପାଇଁ କଣ ପ୍ଲାନି କରିଚ ଆଉ କେତେ ବଢିଆ?
ଏବେ ସବୁ ଉପାୟ ପାଞ୍ଚିଚୁ ଆମେ ପା ଇଏ କରିବା ପାଇଁ। କଣ କହିଲ? ଆମର ଗାଁ ରେ ରଜ ବହୁତ୍ ବଡ ଆକାରରେ ପାଳିତ ହେଉଛି ହେଲା କି।
ଓହୋ ଆମ ଏପଟେ ଜାଣିଚ କଣ ହେଇଚି ରଜରେ ଆମ ଏଠି ଆମ ଏପଟେ ରଜରେ ଅ ବହୁତ୍ ବଢିଆ ହୁଏ କଣ କହିଲ ବାରି ଆମ ଯୋଉ ବାରି ଅଛି ସେଠି ସବୁ ଦୋଳି ଲାଗେ ଆମ୍ବ ଗଛରେ ଆଉ ନଡିଆ ଗଛକୁ ଦିଟା ଜଏଣ୍ଟ କରିକି ବାଉଁଶ ଲଗା ହେଇକି ତା ଭିତରେ ଦୋଳି ଲଗା ହୁଏ। ଆମେ ସବୁ ଛୁଆ ଯାଇ ସେଇଠି ଖେଳୁଥିବୁ। ଆଉ ଗୋଟେ ମଜା କଥା କଁ ଜାନଚ ଆମେ ସମସ୍ତେ ଘର ଘର ବୁଲିକି ଖାଲି ପିଠା ଖାଇମୁ ଦି-ନିଜ ଘରେ ଖାଇବୁନୁ ଖାଲି ବା ଅନ୍ୟ ମାନଙ୍କ ଘରେ ବୁଲି ବୁଲି ଖାଇବୁ।
ତମ ମାନଙ୍କର ମଜା ଆଉ ଗାଁରେ ରହୁଚ ସବୁ ଭଲ ମଜା ଆମେମାନେ ତ ବାହାରେ ରହିଯାଇଚୁ।
ଆଉ ଆମ ଏଠି ଗୋଟେ ପାଖ ପା ପାଖ ଜାଗାରେ ଗୋଟେ ଏଇଠି ଆ ଖେଳ ବି ହୁଏ କଣ କହିଲ ଟୁର୍ଣ୍ଣାମେଣ୍ଟ୍ ହୁଏ କବାଡି।
ହଁ ହଁ।
ଅଁ ତ ହେଠି ବି ତ ଦେଖିବାକୁ ଯାଉ ବହୁତୁ କମ୍ ଯାଉ କାରଣ। ଆମେ ନିଜ ଏଠି ଲୁଡୁ ଖେଳୁ, ତାସ ଖେଳୁ ବହୁତ ମଜା ହୁଏ ଜାଣିଛ ନା। ବେଶୀ ଲୁଡୁ ଆଉ ତାସ ଖେଳୁ।
କିନ୍ତୁ ମଜା, ମଜା କିନ୍ତୁ ମୁଁ ଏ।
ତମେ କେବେ ଆସୁନା ତମେ ଶୁଣ ତମେ ଫାଷ୍ଟେ ରଜ ଦିିନ ଆସ ଆମ ସହିତ ଟିକେ ମିଶିବ। ମୋ ପରିବାର ନେଇକି ଆସ ହଁ, ହଁ ନିଶ୍ଚିତ ଆସ। ଆସ ମସ୍ତି କରିବା ମଜା କରିବା ନାଇଁ ଘର ଲୋକ ନେଇକି ଆସ ନା ତମେ। କୁଟେ କେ ବି।
ନା ଆମ ଘର ଲୋକ ତ ବହୁତ ଖୁସି ହେଇଯିବେ ବି ଆଉ। ମୁଁ ଘରୁକୁ ଯଦି କହିବି ମୋ ସାଙ୍ଗ ମତେ ଡାକିଛି ମୋ ଘର ଲୋକ।
ଆସ ବହୁତୁ। ମଜା କରିବା ରଜର ସେ ପୋଡ ପିଠା ସେଇ ନାଲି। ପାନ, ପାନ ଖାଇ ପାଟି ନାଲି। କରିଦବା ତମେ ଆସ ଆମେ ମିଶି ପୁଣି ତମେ ତମ ସହିତ ଯିବା ଆଉ କ'ଣ।
ନା, ନା। ହଁ ଠିକ ଅଛି ନା ହଁ ଠିକ ଅଛି ମୁଁ ଆମୋ ପରିବାର ଧରିକି ଯିବି ଏକାଥରକେ ତମ ଘର ଆଡେ। ଆମେ ଚାଲ ଯିବା କେବେ ବାହାରକୁ ବୁଲି ଟିକେ।
ଚାଲ ମୁଁ ତ ସେଇଆ କହୁଛି ରଜରେ ଚାଲ କିଛି ଗୋଟେ ଉପାୟ ଭାବିବା। ଯୋଉଥିରେ କି ଆମେ ଯାଇକି ନିଜକୁ ଖୁସି କରିପାରିବା।
ସେ ଟିକେ। ଏ ଭଲ ହୁଅନ୍ତା ଟିକେ ବୁଲି ଆସନ୍ତେ ମନ୍ଦିର ଆଡେ ବଲାଙ୍ଗିରି, ହରିଶଙ୍କର।
ଚାଲ।
ଯିବା କେମିତି କ'ଣ କୁହନ କେମିତି କ'ଣ ଯିବା କେମିତି ଉପାୟ ଟିକେ କୁହ ଟିକେ।
ଚାଲ ମୁଁ ତ ସେଇଆ କହୁଛି ଚାଲ ଯିବା।
ଦିଦି କ'ଣ ଭଉଣୀ ଦେହ ଖରାପ ଅଛି କି ଏତେ ଧୀରେ ଧୀରେ କଥା କହୁଛ।
ନାଇଁ ମୁଁ ବହୁତୁ ଭଲ ଅଛି ମୁଁ ବହୁତୁ ଭଲ ଅଛି ମୁଁ ଖୁସି ଅଛି। ଅଛି ଗରମ ଲାଗୁଛି ନା ସେଥିପାଇଁ।
ଓହୋ।
ବହୁତୁ ଗରମ ତମ ସେପଟେ କେମିତି ଗରମ ହଉଛି କହିଲ ଏଠି ସବୁ ଫି। ଫିକା ପଡିଯାଉଛି ଗଛ, ପତ୍ର ବି ଟିକେ ହଲୁନି। ଆଜି ଗଛ, ପତ୍ର ହଲୁନି ଜାଣିଛ ନା।
ତମର ତ ଗାଁରେ ଅଛ ଗଛପତ୍ର ସବୁ ଅଛି ଆମର ଏଇଠି କିଛି। କିଛି ନାଇଁ ବାହାରେ ଅଛୁ ଏ ଗାଡି ହାୱାରେ ମଣିଷ ବଞ୍ଚିକି ରହୁଛି ନହଲେ ଆଉ କିଛି ନାଇଁ।
ନାଇଁ କୁହନି ଗାଡି ହାୱା କଥା କହୁଛ କି ଆମ ଏପଟେ ବି ରାସ୍ତା। ତ ଏଟା ଏନ୍ ଏଚ୍ ଟା ଲାଗିଛି ନା ତ ଆମକୁ ବି ଜାଣିଛି ରା। ରାତିରେ ମୁଁ ଛାତ ଉପରେ ଶୋଉଚି ପବନ ଟିକେ ବି ଦେଉନି ଆଉ ସେ ଯୋଉ ଆମ୍ବୁଲାନ୍ସର କୁଁ କା କୁଁ। କା ସାଉଣ୍ଡ ହଉଛି ସୁନିଦ ଭାଙ୍ଗି ଯାଉଛି କ'ଣ କହିବ ଅଧା ରାତିରେ ଅଧା ରାତି। ରାତିରେ ଚଢେଇ ମାନଙ୍କର କିଚିରି, ମିଚିରି।
ହଁ। ହଁ, ହଁ ଆରେ ମୁଁ ମୋ ମାମୁଁ ଘରୁକୁ ଯେତେବେଳେ ଯାଏ ତାଙ୍କର ଗାଁ ଏରିଆ ଗାଁ ର ଏରିଆ ହେଲା କି। ହ ଚ। ଚତୁପା ର୍ଶ୍ୱ ଖାଲି ଗାଁ ପାଖରେ କିନ୍ତୁ ଏନ୍ ଏଚ ଟା ଅଛି ମେନେ ରୋଡ ଟା ତାଙ୍କର ସେଇଠି ଯାଇଛି। ସେ ଆମ୍ବୁଲାନ୍ସର ସାଉଣ୍ଡରେ ମୁଁ ବି ମୋ ଦେହ କ'ଣ ହେଇଯାଏ। ମୁଁ ସବୁବେଳେ ଯାଇକି ତାଙ୍କର ତାଙ୍କ ହଁ। ତାଙ୍କ ଗରମ ତାଙ୍କ ଘରେ ବହୁତୁ ଗରମ ହୁଏ ମୁଁ ସବୁ ଯାଇ ଛାତ ଉପରେ ବସି। ସେ ସମୟରେ ଯୋଉ ଆମ୍ବୁଲାନ୍ସ ସାଉଣ୍ଡ ରାତିରେ ଏ ପ୍ରଭୁ।
ଆଉ କଣ ଖାଇବା ଆଜି ଖାଇଥିଲ।
ମୁଁ ଆଜି ଖାଇଥିଲି ଖରା ବେଳେ ଭାତ ଆମ୍ବ। ଶାଗ ଭଜା ପୋଟଳ ଭଜା ସଜନା ଛୁଇଁ ତରକାରୀ। ଆଉ ବଢି ଚୁରା ହଁ ତମେ
ଆ ମୁଁ ଖାଇଥିଲି ଆଜି ଭାତ। ଡାଲି ଆମ୍ବ ଲେମ୍ବୁ ଝୋଳ। ଆଉ ପୋଟଳ ରସା।
ଆମ୍ବ ଟା ତାହେଲେ ମାନେ
ଆମ୍ବ ଟା ଆମ୍ବ ତ ସିଜିିନ ଏଇଟା ଆମ୍ବର ସିଜିନ୍ ଆଉ ତମେ କଣ କହୁଛ।
ଆମ୍ବର ଋତୁ ଚାଲିଛି ଆଉ ଆମେ
ଆମ୍ବର ଆମ୍ବର ଋତୁ କଥା କୁହନି ଆଁ ଜୁସି ଜୁସି କି ଆମ୍ୱ ଆଉ ଜାମୁକୋଳି ଖାଇଲନି ନା ଖାଇନା।
ନା ମୁ ଖାଇନି ତମେ ଖାଇଲଣି।
ମୁଁ ଖାଇଲିଣି ଆମେ ଯୋଉ ଗୋଟେ ଅ ଆରେ ଶୁଣ ଆମର ଯୋଉ ଯାଉଛୁ ଏଠି ଗୋଟେ ଅଛି ଆମ ଗାଁ ପାଖ ଗୋଟେ ଜାଗାକୁ ଆମେ ଯା ଡେଲି ଚାରିଟା ବେଳେ ଯାଉ ଟିକେ ବୁଲାବୁଲି କରିବା ପାଇଁ ନିଜକୁ ଅ ନିଜକୁ ଅ ଋ ନିଜକୁ ଆମର ଗଛ ମାନଙ୍କ ସହିତ ଆକର୍ଷିତ କରିବା ପାଇଁ।
ଆଚ୍ଛା ଆଚ୍ଛା।
ଆମେ ଯାଉଁ ଯାଉଁ ଯେତେବେଳେ ରୁଟି ଗୋଟେ ଗୋ ଛଟିଏ ଅଛି ଜାମୁକୋଳି ଗଛ ଏତେ ସୁନ୍ଦର ଲାଗୁଛି ଛୋଟ ଗଛଟେ। ଏତେ ସୁନ୍ଦର ଲାଗୁଛି ଖାଇବା ପାଇଁ ଓହୋ କି ମି କ୍ଷା ତମେ ତ କେବେ ଆସ ତମକୁ ବି ଆମେ ଦବୁ ଖାଇବା ପାଇଁ।
ତମର ଭଲ ତାହେଲେ ସବୁ ଆଉ ନାଇଁ କି ମୁଁ ଭାବୁଛିି ତମ ଗାଁ କୁ କେବେ ଯିବି।
ନିଶ୍ଚିନ୍ତ ଆସ ମୁଁ ତ କହୁଛି କାଲି ବି ପଳେଇ ଆସ ଆସିଲେ ଆମେ ବହୁତ୍ ମଜା କରିବା କାଲି ଠାରୁ କା ରଜ ତ ବହୁତ୍ ଜଲଦି ଆ ପାଖେଇ ଆସିଲାଣି ନିଜ ସମସ୍ତେ ତ ଏଠି ପ୍ରି ମାନେ ପ୍ରସ୍ତୁତି ହେଲେଣି କି ର ରଜ ପାଇଁ ବହୁତ ଅ ମାନେ ଯେମିତିକି ପି ପିଠା କରୁଛନ୍ତି କଣ କହିଲ ବିରି ଚୁରିବା ଚାଉଳ ବାଛିବା ନଡିଆ ଛଡେଇକି ରଖିବା। କଦଳୀପତ୍ର କାଟିିକି ରଖିବା ସବୁ ପ୍ରକାର ଅ ପ୍ରସ୍ତୁତି କଲେଣି ଯେମିତି ଆଗରୁ ଯେମିତି ଆମର ଗାଈ ସମସ୍ତ ସମସ୍ତଙ୍କର ଥିଲା। ଏବେ ତ ଗାଈ ସେ ପ୍ରାୟ ସମସ୍ତେ ର ରଖି ପାରୁନହାନ୍ତି ଆଉ ଆଗରୁ ଥିଲା ଏମିତି ଘଷି ଘସି ଘଷି ପାରୁଥିଲେ ଗୁଣ୍ଡା ବାରୁଥିଲେ ଯୋଉଥିରେ କି ଆମର ପୋଡ ପିଠା ଟା ପୋଡୁଥିଲେ। ଏବେ ତ ବେଶୀ ପଡୁନାହାନ୍ତି ନିଆଁରେ ମାନେ କଣ କହିଲ ଗ୍ୟାସ ରେ କରୁଛନ୍ତି। ଚୁଲି ରେ କଣ ବେଶୀ ରୋଷେଇ ହଉଚି କି। ଆମ ପଟେ ସେଥିପାଇଁ ଯେ ଗାଁ ରେ ଟିକେ ଗଲେ ଅଧିକ ଚୁଲି ଥାଏ କିନ୍ତୁ କାଠ ଏବେ ହେଇଗଲାଣି ବେ ସି ଏ ଘଷିକି ବ୍ୟବହାର କରୁନାହାନ୍ତି ଯେହେତୁ ଗାଈକି ରଖୁନାହାନ୍ତି ସେଥିପାଇଁ ଆଜ୍ଞା।
ନାଇଁ ଆମେ ଚାଲ ଯିବା ବଲାଙ୍ଗୀର ଟ୍ରିପ୍ କରିବା ବଲାଙ୍ଗୀର ଯି ବା ହେଲାକି।
ହଁ।
ଭାବୁଛି ଏଇ କଥା ଭାବିକି ତମକୁ କଲ୍ କରି ଜଣଉଛି ଆମେ ସାଙ୍ଗସାଥି ହେଇ ସବୁ ମିଶି କି ଯିବା ବଲାଙ୍ଗିର।
ମୁଁ ତ ସେଇ କଥା ଭାବୁଚି କିଛି ଗୋଟେ କରିବା।
ବଲାଙ୍ଗୀର ଯିବା ଆମେ ସବୁ ତମ ଘରକୁ ଯେତେବେଳେ ଯିବୁ ଆମ ପରିବାର ମୁ ମୋ ଘର ଲୋକ ଆମର ତ ବଲାଙ୍ଗୀର ତ ଏଇ ସାଇଡ ହେଲା କି ଆମର ଏଇ ଏଇପଟେ ହଉଚି ଯେ ବଲାଙ୍ଗୀର ଟା ଆମର ଏଇ ଏଇ ବାଟ ଦେଇକି ବଲାଙ୍ଗୀର ରାସ୍ତା ଅଛି।
ନିଶ୍ଚିନ୍ତ ଆମେ ତ ସେଇୟଆ ଫାଷ୍ଟ ପ୍ରଥମେ ଆପଣ ଆସନ୍ତୁ। ଆମେ ମିଶିକରି ଯିବା।
ଆପଣ କଣ କହୁଛ ଆମେ ସାଙ୍ଗସାଥି ଭିତରେ ଆପଣ କହୁଛ ନା ବହୁତ ଦିନ ହେଲା କଲ ନାହିଁ କଥାବାର୍ତ୍ତା ନାହିଁ ବୋଲି କଣ ଆ
ଆଉ କଣ ପା ଆଉ କଣ କରିବା ଏଇ ତ ଆମର ସାଙ୍ଗସାଥି ଜୀବନ ଆଉ।
ସାଙ୍ଗ ସାଥି ଭିତରେ ଆପଣ କଉଚ ମୋତେ ଲାଜ ଲାଗୁଚି।
ନା ଏମିତି ତ ଏଇଟା ଗୋଟେ ସ୍ନେହ ପ୍ରେମ ଭଲ ପାଇବା।
ଭଲ କଥା ଯେ ମୁଁ ବି ଏଥର ଆପଣ କହିବି ହେଲା।
ନାଇଁ ନାଇଁ ତମେ ତମେ କହୁଚ ଠିକ୍ ଅଛି ମୁଁ ବି ତମେ କହିବି।
ହଁ ତମେ କୁହ ସାଙ୍ଗସାଥି ଭିତରେ ଆ ଆପଣ କହୁଛନ୍ତି ମତେ ଲାଜ ଲାଗୁଛି ଶୁଣିବାକୁ। ହଉ ଶୁଣ ଆମେ ବଲାଙ୍ଗିର ଯିବା କେମିତି କଣ ଯିବା କହିଲ? ମୁଁ ଭାବୁଛି ଶୁଣ ମୁଁ ଭାବୁଛି ଏଇଠୁ ଆମେ ପଳେଇବା ବ ଶୁଣ ତମେ କହିବ ମୁଁ ଭୁଲ କହୁଛି କି ଠିକ୍ କହୁଚି ତମେ କହିବ ହେଲା କି। ଆମେ ଏଇଠୁ ବଜାର ତକ ଯିବା ଗୋଟେ ଗାଡି କରିଦେଇକି ଗାଡି ମାନେ ଘର ଲୋକଙ୍କୁ କହିବା ନେଇକି ଛାଡିଦେବେ ହେଲା କି।
ଆଜ୍ଞା।
ହଁ ବଜାରରୁ ସେଇଠୁ ଗାଡି କରିବା। ତମ ଚିହ୍ନାରେ କିଏ ଗାଡି ଅଛି?
ଗାଡି ହଁ ବୋଲେର ଚିହ୍ନା ଅଛନ୍ତି ମୋର ଏଠି ଅଛନ୍ତି ମେ ମୁଁ କରିପାରିବି ତମେ ଯଦି କହିବ। କେତେ ଲୋକ ତମେ ତମର ହଉଚନ୍ତି? ସେଇ ଅନୁସାରେ ମୁଁ ଅ ଗାଡି ବାଲାକୁ କହିଲେ ସେ ଆମକୁ ନେଇକି ସେଇ ଅନୁସାରେ ପଇସା ଛିଡେଇଲେ ସିଏ ଆମକୁ ନେଇ ଛାଡିବ ଆଉ ତମେ କୋଉ ଦିନ ଗୋଟେ ମତେ କୁହ ଫାଙ୍କା ହେଇକି ଫୋନ କରିବ? ଆ କହିଲେ ମୁଁ ସେ ଗାଡି ବାଲାକୁ କହିବି ସେ ଫାଙ୍କା ଥିବା ଦରକାର ତା ତମେ ଫାଙ୍କା ଥିଲେ ସିନା। ସିଏ ଫାଙ୍ଗା ଥିବା ଦରକାର କି ନାଇଁ ସେଥିପାଇଁକା ସମସ୍ତଙ୍କର ରହିଯିବ ସେତେବେଳେ ଟ୍ରିପି।
ହଁ ଆମେ ଯେତେବେଳେ ମୁଁ ପିଲାଙ୍କ ଠୁ ବୁଝୁଛି ଆମେ କେତେ ଜଣ ଯିବୁ ବୋଲର ନ ହେଲେ ଟ୍ରାଭେଲର ଦିଟା ଭିତରେ ଯୋଟା ହେଲେ ଗୋଟେ କରିବା ସେଇ ହିସାବରେ। ମାର୍କେଟ ଟା ତ ଆମର ଘର ପାଖରୁ ତିନି କିଲୋମିଟର ଦୂର ହେଲା କି। ସେତିକି ତ ଘର ଲୋକଙ୍କ ସହ ଯିବା।
ମାର୍କେଟରେ ଚାହିଲେ ତମେ ବହୁତୁ ମାନେ ବୁ ତମକୁ ସହଜରେ ତମେ ଯାଇପାରିବ ଘର ଲୋକଙ୍କ ସହିତ ବି ଯାଇପାରିବ। ସେଠୁ ଗାଡି କରିବା କିଛି ଆବଶ୍ୟକତା ନାହିଁ। ତା ତାପରେ ତମର ଯୋଉ ପିଲା ସବୁ ଯିବେ ତମ ଘର ପାଖା ପାଖି ପିଲା ଯିବେ ନା ନା ଆଉ କୋଉଠି ତମ ସାଙ୍ଗ ଫାଙ୍ଗ କୋଉଠୁ କିଏ ଆସିବେ।
ନା ଆମର ସବୁ ଘର ପାଖାପାଖି ଏଇ ଏରିଆ ଭିତରେ ପିଲା ଆମର ସବୁ।
ଏଇ ଏରିଆ ଭିତରେ ତ ପାଖାପାଖି ପିଲା ତ।।
ହଁ ହଁ ବାହାର ପିଲା କହିଲେ ତମେ ଏକୁଟିଆ ମୁଁ ତମକୁ ଟିକେ ମିଶିବାକୁ ଚାହୁଁଛି? ଏ ନା ନା।
ହଁ ତାହେଲେ ତ ହଉ ଠିକ ଅଛି ମତେ କେତେ ପିଲା ଜଣେଇ ଦେଲେ ହଁ କେ ଏତେ ପିଲା କଣ ଜଣେ ଦେଲେ ସେ ଅନୁସାରେ ଆମେ ଯିବା। ଆଉ ପ୍ଲାନ ଆମେ ଏଇଆ କିଛି ଉପାୟ କରିବା କି ମତଲବ କଣ ନେଇକି ଯିବା ସାଙ୍ଗରେ କହିଲ ଖାଇବା ଜିନିଷ?
ହଁ ଶୁଣ ଆମେ ଶୁଣ ମୁଁ କଣ କହୁଛି ଆଗେ ଯିବାଟା ଫାଇନାଲ ହେଲା କି। ଆମେ ତିନି କିଲୋମିଟର ଯେହେତୁ ଜମାରୁ ମାର୍କେଟ ଟା ଆମେ ସେଇଠୁ ଯିବା ନା ନିଜ ଘର ଲୋକଙ୍କ ସହ ତମେ ଗୋଟେ ଗାଡ଼ି କରିବ।
ମାନେ ଘର ଲୋକ ସହିତ ଯୋଉ ଯିବେ ସେଇଟା ସ ନିଜେ ନିଜେ ତାଙ୍କ ଘର ଲୋକ ସହିତ ଯିବେ ତ। ହଁ ତାହେଲେ ବଢ଼ିଆ ଅଛି। ତାହାଲେ ଆମେ ସେଇଠୁ ବାର୍କେଟ୍ ପାଖରୁ ଗୋଟେ ଗାଡ଼ି ନହେଲେ କରିଦେଲେ ସେଇଠୁ
ଏଇଠୁ ଟ୍ରାଭେଲର କରିକି ହଁ ଶୁଣ ଟ୍ରେନ ରେ ଯାଇ ହବ କମ ରେ ପଇସା ଖର୍ଚ୍ଚ ହବ। କିନ୍ତୁ ଟ୍ରେନରେ ଗଲେ କଣ ହବ ନା ସେଠି ପୁଣି ବଲାଙ୍ଗୀରିରେ
ହଁ ହଁ ମୁଁ ବୁଜୁଛି ବୁଜୁଛି ବୁଝୁଛି ହଁ ଆମେ ନିଜେ ନିଜ ହିସାବରେ ଗଲେ
ତମର କିଏ ଅଛନ୍ତି ଚିହ୍ନା? ଆମର ତ କେହିନାହାଁନ୍ତି ସେପଟେ।
ନା ମୋର ବି ସେମିତି କେହି ଚିହ୍ନା ନାହାନ୍ତି। କିନ୍ତୁ ମୋ ଆ ଘର ପାଖ ଜଣଙ୍କର ଚିହ୍ନା ଥିଲା ହେଲା। କିନ୍ତୁ ସେଟା ଟା ଠିକ ହବନି ନା। ତ ଆମେ ନିଜ ହିସରେ ଯିବାଟା ଭଲ ହବ।
ହଁ ଏ ଆମେ ଆମର ଟ୍ରାଭେଲର କରିକି ପଳେଇବା ହେଲା କି। ଆଉ କାହା ଉପରେ ଭରଷା କରିକି ରହିବା ବି ଭଲ ନୁହେଁ। ଟ୍ରାଭେଲର କରିକି ଯିବା ସେ
ନହେଲେ ଶୁଣ ଜଦି ଜଣା କାରଣ ଏବେ ରଜ ରଜ ଟାଇ ରଜ ସମୟରେ ଅ ଗାଡି ଗୁଡା ବହୁତ ଆଗୁଆ ଅ ତାକୁ ଲିଟିଙ୍ଗି କରି ରଖିଥିବୁ। ଟିଙ୍କ ରଖିଥିବେ ନା ତ ସେ କିବେ ତମେ ମତେ ଆଗୁଆ ଟିକେ ଜଣେଇ କହିଲେ ମୁଁ ତାଙ୍କୁ ଜଣେଇଲେ ସିଏ ଆମ ପାଇଁ ରେ ଆମ ପାଇଁ ହଁ ନିଶ୍ଚିନ୍ତ ଜଣାନ୍ତୁ ତାହେଲେ ମୁଁ ତାଙ୍କୁ ଜଣେଇ ଦେବି।
ତମେ କିନ୍ତୁ ଯିବ ଦେଖ ବଡ ଭଉଣୀ ହିସାବରେ ଆମେ ଯିଏ ସବୁ ଯାଉଛୁ ସବୁ ମୋଠୁ ସାନ ମୋରି ମୋରି ବୟସ ପାଖାପାଖି ହେଲା କି ତମେ ବଡ଼ ଭଉଣୀ ହିସାବରେ ତମେ ଯିବ।
ନିଶ୍ଚିନ୍ତ ତାହେଲେ ଆ ଦଦି ତମେ ଏତେ ଇଏରେ କହୁଛ ତାହେଲେ ମୁଁ ନିଶ୍ଚିନ୍ତ ଯିବି।
ନା ସେ ଜାଗା ବି ଦେଖ ତମେ କଣ କି ଦିଦି ଆଗରୁ ଅଲରେଡି ଯାଇଛ ସେ ଜାଗାକୁ
ଆହା ହା ହ ଯାଇଛି ସେ ତମେ କୋହୁଛ ସେଥିପାଇଁ ମୁଁ ମନା କ କରିପାରୁନି ନା ଯିବା ପାଇଁ। ମୁଁ ମନା ବି କରିପାରୁନି ଯିବା ପାଇଁ ସେଥିପାଇଁ ଆଉ ମନା ତ କରିପାରୁନି ଯାହା ବଲେ ତ ଯିବି ନା ତାହାଲେ ଠିକ ଅଛି। ମତେ କିନ୍ତୁ ତମେ ଜଲଦି ଜଣେଇବ। କାରଣ ସେଇ ଅନୁସାରେ ମୁଁ ତାଙ୍କୁ ଜଣେଇବି ଠିକ ଅଛି ଜଣାନ୍ତୁ। ଆଉ କଣ ରାତିରେ ଖାଇବା କଣ ତମର ଆଜି?
ଆମର ଏଇ ରୁଟି, ଭଜା, ଅଣ୍ଡା ଆମ୍ବଲେଟ ଆଉ ତରକାରୀ ଗୋଟେ ଅଛି ଦିନର ଆଉ ହଁ
ବଢ଼ିଆ ଆଉ। ତାହେଲେ ତମର ଏଁ ହାଁ ନାଇଁ ମୁଁ ଅଣ୍ଡା ଖାଏନି ମୁଁ ଅ ଣ୍ଡା ମୁଁ ନନଭେଜ ଖାଏ କିନ୍ତୁ ଅଣ୍ଡା ଖାଏନି।
ହ ଅଣ୍ଡଟା ଖାନା ଅଣ୍ଡା ତମର ପସନ୍ଦ ନିଅ।
ହୁଁ ଆଜ୍ଞା।
ଶୁଣ ଆମେ ଯେତେବେଳେ ଯିବା ଘରୁ ଖାଇବା ଜିନିଷ ଟା ନେଇକି ଯିବା।
ମୁଁ ତ ସେଇ କଥା କହୁଛି ସେଟାହଲେ ଆଉ ଆମର ଯୋଉନମ୍ବ କି ଜିନିଷ ଅଛି ନା ଲୁଣିଆ ଲୁଣିଆ ରାଗୁଆ ରାଗୁଆ ସେଇ ଜିନିଷ ଟା ନେଇକି ଯିବା ବାଟରେ ଖାଇକି ଯିବା ବହୁ ମଜା କର କରି ଆଉ ଗୋଟେ ଗ୍ୟାସ ଚୁଲା ନେଇକି ଯିବା ଗ୍ୟାସ ଚୁଲା ନେଇକି ଯିବା ଆଉ ହାଣ୍ଡି କଢେଇ ନେଇକି ଯିବା ଆଉ ଚା ନେଇକି ଯିବା ପତି ନେଇକି ଯିବା ସବୁ ନେଇଛି ସେଠି ସେଇଠି ଗୋଟେ ହଁ ସବୁ ମୁଁ ତ ଯା କହୁଛି। ଆମେ ଆମେ ଶୁଣ ବଣ ଭୋଜିରେ ଆଇଟମ କଣ ରଖିବା କହିଲ? ମୁଁ ଭାବୁଛି ଭାତ ଟିକେ ଡାଲି ଟିକେ କରିବା ଶୁଣ ଶୁଣ ଭାତ ଡାଲି କରିବା ନା ଭେଜ ପଲାଉ କରିଦବା?
ନା ନା ଦେଖ ସବୁ ସାଧା ହବ ଯେହେତୁ ଆମେ ମନ୍ଦିର ଯାଉଛୁ କେହି ଆଇଁଷ ଖାଇବୁନି ଆମେ। ଆମେ ତିନି ଜଣ ମୋ ଜାଣିବାରେ ଆମେ ଅଛୁ ସାଧାପୁରା।
ହଁ ତାହେଲେ ଭେ ଶୁଣ ଭାତ ଡାଲି ସହି ତ ଯଦି ଭାତ ଡାଲି ସହିତ ତମେ ପନିର ଫନିର ତମର ଲୋକ ଖାଆନ୍ତି ନା ଖାଆନ୍ତିନି?